ଜୟ ଜଗନ୍ନାଥ ଜୟ ଜଗନ୍ନାଥ କିଏ କୋଉଥିଲେ କଇଲେ।
ଆପଣ ଙ୍କ ନାମ ତାଳ ଘର ଯୋଉ ରହୁଚି ତୃପ୍ତିମୟୀ ସିଏ ହିଁ କହୁ ଥୁଲି ଆପଣ ଟିକେ କିନ୍ତୁ ଜୋର୍ ସେ କଥା ହୁହନ୍ତୁ। ଆପଣ ଟିକେ ଜୋର୍ ସେ କଥା ହୁଅନ୍ତୁ।
ଶୁଣିପାରିଲି ଶୁିଲା ଏବେ ଶୁବିଲା।
ହଁ ହଁ ଶୁଭିଲା ହଁ ହଁ।
କେମିତି ଅଛନ୍ତି।
ମୁଁ ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି ବହୁତ ଦିନି ପରେ ଆମେ କଥା ହଉଛନ୍ତି ଆଜି।
ଭଲ ଅଛି ଭଲ ଅଛି ଆରେ ଆରେ ମୋ ନମ୍ବର କେମିତି ପାଇଲେ।
ଏଇଠି ପାଇଗଲି ଟିକେ ଫୋନ୍ କରିଦେଲି ଆଉ। ଆଉ ଆପଣଙ୍କ ସହିତ ବହୁତ ଦିନ ହେଲାଣି ହଁ ଘରେ ସମସ୍ତେ ଭଲ ଅଛନ୍ତି।
ବଡ ଦିଦି, ଡାଡି, ମମି।
ହଁ ହଁ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ସମସ୍ତେ ଭଲ ଅଛନ୍ତି। ହେ କାଲି ଗୋଟେ କଥା କଣ ହେଇଚି ଜାଣିଚ ନା? ମାନେ ମୁଁ ଯାଇଥିଲି ସିଫା ଯୋଉ ଅଛି? ସେଠି ଗୋଟେ ଗଛ ଥିଲା ସେଇ ପାଖାପଖି ଉତ୍ତରା ପଚ ପର୍ବରେ ଏଠି ଗୋଟେ ଥିଲା କଣ କଇଲ ଜାମୁକୋଳି ଗଛ ଏବେ ଜାମୁକୋଳି ସିଜିନ ଚାଲିଚି ନା। ତ ଜାମୁକୋଳି ମୁଁ ଗଛ ଉପରେ ଚଡିଚି। ସେ ବହୁତ ସାରା କୋଳି ହେଇଥିଲା ମୁଁ ଆଉ ଯା-ଯାନଥିଲି ଯେ ଡାଳ ରା ପୋକରା ଡାଳଟେ ବୋଲି ମୁଁ ତ ଚଢିଗଲି ତା ପୂର୍ବ ରୁ। ସେ ଡାଳ ସହକାରେ ଆସି ତଳେ ପଡ଼ିଗଲି। ଏ ଜାମୁକୋଳି ମୋ ହାତରୁ ସବୁ ଛିନ୍ ଛତର ହେଇଗଲା। ଏମିତି କାଲି ହେଇଥିଲା ପା ଗୋଟେ।
ଆପଣ ଗୋଟେ କଥା ଜାଣିଛନ୍ତି ମୋର ନୁଏ ଗୋଟେ ସାଙ୍ଗଟେ ଅଛି। ସିଏ ନୁହେଁ ତାଙ୍କ ଅ ମାନେ ତା ଅ ମାମୁଁ ଘରକୁ ଯାଇଥିଲା। ସେ ଜାମୁକୋଳି ଗଛ ଉପରେ ଚଢିଚି। ସେ ଜାମୁକୋଳି ଗଛରେ ପିମ୍ପୁଡି ହେଇଥିଲା ସେ ପି ପୁଡି ତାକୁ କାମୁଡି ଦେଲା ସେ ପୁରା ବଡ ଗଛ ଟା ପୁରା ଉଞ୍ଚାକୁ ଚଢି ଯାଇଥିଲା ସେଇଥା ପି ପିମ୍ପୁଡ଼ି ଟାକୁ କାମୁଡି ଦେଲା ସେ ହାତ ଛାଡିଦେଲା ସେ ଏ ମାନେ ଏ ଏତେ ଜୋର ସେ ପ ଡିଲା ଯେ ସେ ମାନେ ତାର ଗୋଡ ପୁରା ଗୋଟେ ଗୋଡ ମାନେ ଡାହାଣ ପ ଟ ଗୋଡ ଟା ତାର ଭାଙ୍ଗି ଗଲା ତାପରେ ସିଏ ଏବେ ତା ଗୋଡ ଭଲ ହେଇସା ଲା ପରେ ସେ ଏବେ ଆସୁଚି ତାପରେ ସେ ଏଇ କଥା କହୁଥୁଲା ଏଇ ତାର ହେଇଗଲାଣି ଏବେ ତାର ମାସେ ଚା-ଚାରି ପାଞ୍ଚ ମାସ ଖଣ୍ଡେ ହେଇଗ ଲାଣି।
ଓହୋ ଏତେ ଦେ ବହୁତ ଉଚ୍ଚରୁ ପଡିଯାଇଥିବ ଗୋଡ ଭାଙ୍ଗି ଯାଇଥିବ ଆଉ ଏବେ କଣ ପ ଇଏ ହେଇଚି ତାର ପ୍ଲାଷ୍ଟର ହେଇଚି ତାର ଗୋଟ ଯୋଉ ହସ୍ପିଟାଲ ଯାଇ
ହଁ ତାର ଗୋଡ ପ୍ଲାଷ୍ଟର ହେଇଚି ତାପରେ ତା ଗୋଡ ଏବେ ଠିକ ହେଇଗଲାଣି। ଏବେ କିନ୍ତୁ ସେ ଖାଲି ଛୋଟେଇ ଛୋଟେଇ ଚାଲୁଚି ଚାଲି ପାରୁନି ଆଉ ସେ ଗୋଡ ଯୋଉ ବଙ୍କା ପକଉଚି ତା ଗୋଡ ପୁରା ବଙ୍କା ବି ହେଇଗଲାଣି ଏ ଗୋଡ ଟା ସେ ହେଲେ ସି ଧା ପକାନ୍ତା ସେ ଗୋଡ କୁ ସିଧା ବି ପକଉନି ସେ ବଙ୍କା ଯୋଉ ପକେଇ ଚାଲୁଚି ତା ଗୋଡ ପୁରା ଆମ ମାନେ ତାର ଯୋଉ ପାଦ ଟା ସେଟା ଟିକେ ପା ମାନେ ପୁରା ବଙ୍କା ହେଇଯାଇଚି ଆଉ।
ଭଲ ହେଇ ଯାଉ ନ ହେଲେ ଗୋଟେ କାମ କରିବା ସେ ଯଉ ମୋ ପିଲା ଆମେ ସମସ୍ତେ ଗୋଟେ କାମ କରିବା ଏଠି ଯିବା ଯଉ ନୟାଗଡ଼ରେ ହେଇଚି ରାମ ମନ୍ଦିର
ହଁ ହଁ ନୟାଗଡ ର ରାମ ମନ୍ଦିର ନିଶ୍ଚୟ ଯିବା ସେଇଠିକି ବି ମୁଁ ମାନେ ଯୋଉ ଦିନ ଠାରୁ ସେଇଟା ହେଲାଣି ମୁଁ ସବୁବେଳେ ଭାବୁଚି ସେଇଠିକି ଯିବି ବୋଲି। କିନ୍ତୁ କେବେ ଯାଇପାରୁନି ସେଇଠିକି ଯିବା ଆଉ ସେଇ ତାର ଆଗକୁ କୁ ତ ଗଞ୍ଜାମ ଗଞ୍ଜାମ ରେ ବି ଗୋଟେ ଭଲ ଜାଗାଟେ ଅଛି ଯୋଉ ବୁଦ୍ଧ ଖୋଲ। ସେଇଠିକି ବି ଯିବା ଆଉ ସେଇ ପାଖାପାଖି ବି ବହୁତ ଭଲ ଭଲ ଜାଗା ଅଛି। ସେଇଠିକି ସବୁ ଯିବା ବୁଲିିବାଲିକି ଆସିବା ଆଉ ଆଉ ଆପଣ କହୁନାହା ନ୍ତି ଆମେ କେବେ ଯିବା?
ଶୁଣନ୍ତୁ ଗୋଟେ କାମ କରିବା ଯଦି ପ୍ଲାନ୍ କରୁଚନ୍ତି ଗୋଟେ ବଢିଆ କତା କହିବି ବେ-ବେଶ୍ ଶି ନାଇଁ ଦୁଇଶହ ତିନିଶହ କି ପାଞ୍ଚଶହ ଟଙ୍କା ଭିତରେ ଆପଣ କିଛି ବାଦାମ ଧରିବେ ଆଉ କିଛି କଦଳୀ ଧରିବେ ପାଚିଲା କଦଳୀ ହଉ କଞ୍ଚା ପାଚିଲା କଦଳୀ ହେଲେ ଭଲ। ମାନେ ହେଟି ବହୁତ ସାରା ପାହାଡରେ ବହୁତ ସାରା ମାଙ୍କଡ଼ ଅଛନ୍ତି ହେଲା ସେମାନଙ୍କୁ କେହି ଖାଇବାକୁ ଦଉ ଦବାକୁ ନାହା ନ୍ତି ତେଣୁକରି ସେମାନେ ଏଇ ଗଛ ପତ୍ର ଇଆଡେ ସିଆଡୁ କରି ଖାଉଚନ୍ତି। ଯଦି ଆପଣ ସେ କଦଳୀ ଆଉ ବାଦାମ ନିଅନ୍ତେ ଏ ଭଗବାନ ଆପଣ ପୁରା ଖୁସି ହେଯାଆନ୍ତେ ମୁଁ ଆଜି ପୁରା ଦେଖିକି ଭାରି ଖୁସି ହେଇଗଲି ସେମାନେ ବଢିଆ ହବ ପୁରା ଗୁଣ୍ଡ ଗୁଣ୍ଡ ଟିକି ଟିକି ମାଙ୍କଡ ସବୁ ସେ ପାହାଡ ଉପରେ ପୁରା।
ହଉ ତାହେଲେ। ନେଇକି ଯିବା ଆଉ ଆଉ ଯଦି ହବ କଦଳୀ ମୋ ମାମୁଁ ଘରୁ ମୁଁ ଗୋଟେ ଗୋଟେ କାନ୍ଧି ନେଇ ଆସିବି ସେଇଟା ପୁରା ନେଇକି ଯିବା ତାପରେ ସେଇ ସେଇଟା ପାଇଁ ଶ୍ରୀରାମଙ୍କ ମନ୍ଦିର ତାହେଲେ ସେଇଠି ମାଙ୍କଡ ତ ଥିବା ଟା ସ୍ୱାଭାବିକ କାରଣ ଶ୍ରୀ ମା ମାନେ ଯୋଉ ରାମଙ୍କ ମନ୍ଦିର ତାପରେ ହନୁମାନ ମନ୍ଦିର ଏଇ ତାରି ପାଖାପାଖି ସବୁ ମନ୍ଦିର ର ଯୋଉ ପାଖାପାଖି ସେଇ ସବୁ ପାଖାପାଖି ଅଞ୍ଚଳରେ ମାଙ୍କଡଙ୍କର ସଂଖ୍ୟା ବହୁତ ଅଧିକ କାରଣ ଆପଣ ତ ଜାଣିଛନ୍ତି ଶ୍ରୀରାମଙ୍କ ପ୍ର ପରମ ଭକ୍ତ ହେଉଛନ୍ତି ଏଇ ଯୋଉ ହନୁ ମାନେ ମାଙ୍କଡ ମାନେ ସେ ମାଙ୍କଡ ମାନଙ୍କର ମାନେ ଏତେ ମାଙ୍କଡ ଦେଖା ଦିଅନ୍ତି ସେଇ ପାଖାପାଖି ଅଞ୍ଚଳରେ ଆପଣ ସେ ମାଙ୍କଡ କୁ ଖାଲି ଦେଖୁଥିବେ ଆଉ ଆମେ ଯଦି ଗା ଗାଡି ନେଇକି ଯିବା ସେ ଆମ ଗାଡି ବା ଉପରେ ଗାଡିର ସାଇଡ ରେ ତା ଆଇନା ଉପରେ କାଚ ଉପରେ ଏମିତି ସବୁ ବସି ବସି ସେମାନେ ସବୁ ଯିବେ। ଆଉ ଯିବାରେ ବହୁତ ହଇରାଣ ବି କରନ୍ତି ଆପଣ ଏଇଟା ଜାଣିଛନ୍ତି ନା ଜାଣିନାହାନ୍ତି।
ନାଇଁ ନାଇଁ ତାଙ୍କୁ ଖାଇବା ଯଦି ଦି ଦିଆଯାଏ ସେ ହଇରାଣ କେବେ କରିବେନି ଆପଣଙ୍କର ଏଇ ଯୋଉ ହନୁ କହିଲେ ହନୁମାନ ଚାଳିଶା ମନେ ଅଛି।
ହଁ ହନୁମାନ ଚାଳିଶା ମୋର ମନେ ଅଛି କଣ ହେଲା କି?
ନାଇଁ ହନୁମାନ ଚାଳିଶା ଗାଇପାରିବ।
ନା ଏଇଠି ଗାଈ ହବନି ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ ଆଉ କେତେବେଳେ ଫୋନ କରିକି କହିବି ଏବେ କିନ୍ତୁ ଗାଇ ଇ ହବ ନାହିଁ।
ନାଇଁ ମୁଁ ମୁଁ ଗାଉଛି ଆପଣ ଶୁଣନ୍ତୁ।
ହଉ ଠିକ ଅଛି କୁହନ୍ତୁ।
ହେଁ କହୁଛି ଜୟ ଶ୍ରୀରାମ୍ ଜୟ ଶ୍ରୀରାମ୍। ଭଲସେ ଗୋଟେ ପଢ଼ୁଛି ଶ୍ରୀ ଏଇଟା ହେଲା। ଶ୍ରୀ ଗୁରୁ ଚରଣ ସରୋଜ ରଜୁ ନିଜ ମନ ମକୁରୁ ସୁଧାରି ଆ ରସୁ ଯୋଦାୟକ ଫଲ ଚାରି। ଶ୍ରୀ ଗୁରୁ ଦେବ ବିଦ୍ୟା ଦେ ଆ ମୋ କଥା ଶୁଣି ପାରୁଛ ତ।
ହଁ ହଁ ଶୁଭୁଛି।
ହଁ ତାପ ତାପ ତାପର ଲାଇନ ଟା କହୁଛି। ମେନ୍ ଟା କହୁଛି ମନ ମନ ବ୍ୟୟ ହାନୁମ୍ ଗୁଣ ସ ପୂଜାଗର ରାମଦୂତ ଅତୁଳିତ ଫଳ ଧାମ ଅଞନୀ ପୁତ୍ର ପବନ ସୁତ୍ ନାମା। ମହାବୀର ବିକ୍ରମ କୁମୁତନ ସଙ୍ଗ କାନନ କୁଣ୍ଡଲ କୁିତେଶା ହାତ ଧଜାପରା କାନ୍ଦେ ମିେ ଦାନ ସନ୍ତୋଷ ମତତୁରରେ ରାମ କାର୍ଯ୍ୟକାରୀକୁାତୁର ପ୍ରଘୁ ଚରିତ୍ରନିକ ରିଆ ରାମଲଘନ ସିତାମନବସ୍ୟା ସ୍ୱପମରୂପ ସରି ସିଂହାକରମାରେ ରାମଚନ୍ଦ୍ର କାରସମର ଲାଚନ୍ଦ୍ର ଲଖଞନ୍ଦାୟ ଶରଖୁଦ୍ଧ ହର ଅପତି କଣ୍ଠ ଲଗାୟ ବା କୁବେର ଜାହା ତେ ରାମ ଲଖନ ବିଭୀଷଣମାନା ଲଙ୍କେ ସ୍ୱର ଭାନୁ ଜାନୁ ପ୍ରଭୁ ମୁଦ୍ରିକା ମେଲି ମୁଖ ମାଇ ଜଗତ କେ ସିନା ଭଙ୍କ ବିନୁ ପଚାରେ ସବ ସୁଖଳୟେ ତୁମର ସନୟା ତୁମର ଭୂତ୍ ନଆସେ ନିକଟେ ନେ ମହା ବିନସରେ ଗର ଶତ୍ର ଜତ ସଂଘଟିତ ଆମାନ ଅଣସ କରାରୁ ସଫଳ ଦିନ ବାରଟା ତୁମର ଭଜନ ରମକୋ ପାଇ ଜନମ ଜନମ କେତ ଦୁଃଖବିସରାଇ ଅନ୍ତ ଜୟ ଜୟ ହୁମାନ ଗୋସାାଇଙ୍କ ପା କାଟ ତୋଳିଲା ସୁଧାରିତ